ଜୟ ଜ
ଜୟ ଜଗନ୍ନାଥ। ଆଛା ଆଉ କଣ କରୁଥିଲ କି କିଛି କାର୍ଯ୍ୟ ବ୍ୟସ୍ତ ଥିଲ କି?
ନାଇଁ ଏଇଠି ବାଡିରେ ବୁଲୁଥିଲି ଆଉ।
ଆଚ୍ଛା ଆଚ୍ଛା ବାଡିରେ ସବୁ କଣ ଦେଖୁଛ?
ବାଡିରେ ଆମର ହେଇଛି କାଗେଜି ଲାଗିଛି ଶାଗ ଲାଗିଛି ହଳଦୀ ଲାଗିଛି। ଧନିଆ ପତ୍ର ଲାଗିଛି ଆଉ କଖାରୁ ବି ଲାଗିଛି ଏ ସବୁ ଲାଗିଛି ପନିପରିବା ଆଉ।
ଆଚ୍ଛା ଆଚ୍ଛା ଶାଗ ସବୁ କେତେ ପ୍ରକାର ଥାଏ? ତୁ ଜାଣିଛୁ ଶାଗ ନାଁ?
ହଁ ଜାଣିଛି ଶାଗ ତ ବହୁତ ପ୍ରକାର ଥାଏ ହଁ ଆ ଫାଷ୍ଟ୍ ସେ ହେଲା କଳମ ଶାଗ। ତାପରେ ହେଲା ସଜନା ଶାଗ ଯୋଉଟା କି ସଜନା ଶାଗ ଖାଇଲେ କେ କେତେ ପ୍ରକାର ରୋଗ ବି ଭଲ ହୁଏ ଯେପରି ମୁ ଦେ ସଜନା ଶାଗ ଖାଇଲେ ସେଇଟା ବନ୍ଦ ହେଇଯାଏ ଡାଇବେଟିସ୍ ରେ ବି ଖାଆନ୍ତି ଡାଇବେ ଟିସ୍ ଯୋଉ ମାନଙ୍କୁ ହେଇଥାଏ ସଜନା ଶାଗ ବି ଖାଆନ୍ତି ତାପରେ ମଦରଙ୍ଗା ଶାଗ ଖା ଆଉ ହେଲା ଆ କୋଶିଳା ଶାଗ ଏସବୁ ଖାଇଲେ ଏ ପୁଷ୍ଟିଯୁକ୍ତ ଖାଦ୍ୟ ଏସବୁ ପୁଷ୍ଟିସାର ମିଳିଥାଏ ଆଉ।
ଆଛା ଆଛା ଆଉ? ଆଉ ହୁଁ ଆପଣ ସବୁ ଶାଗ ଖାଇବାକୁ ଭଲ ପାଆନ୍ତି?
ହଁ ଭଲ ପାଏ ଆଉ ଆପଣଙ୍କୁ କୋଉ ଖାଇବା ଭଲ ଲାଗେ?
ମତେ ମୋର ସବୁଠାରୁ ପ୍ରିୟ ଖାଦ୍ୟ ହେଲା ପଖାଳ। ବୁଝିଲେ ଉଁ ପ୍ରିୟ ଖାଦ୍ୟ ହେଲା ପଖା ଖାଳ ତାପରେ ଗୁପଚୁପ୍ ମୋର ପ୍ରିୟ।
ଆଜ୍ଞା।
ଏଇଆ ଆଉ ଟିକେ ଚିକେନ ତରକାରୀ ଭାତ ଭଲ ଲାଗେ ଗରମ ଭାତରେ ଟିକେ ଆଇଁଷ ଷ ବାରରେ ଟିକେ ଆଉଛି ଚିକେନ। ଆଚ୍ଛା ଆଚ୍ଛା କହୁଛି ଆମର ଆମେ ତ ଏବେ ବହୁତ ସିମ୍ପୁଲ ମାନେ ସାଧାରଣ ଭାବରେ କରିଦଉଛୁ ଗୁପଚୁପ୍ ଖୋଳ ଏବେ ମିଳୁଛି। ତାକୁ ନେଇ ଆସିବ ନଚେତ୍ ଯୋଉଗୁରା ଯୋଉଟା ଛଣା ହେଇନଥାଏ ତା ତାକୁ ଘରେ ଆଣିକି ଛାଣି ଦିଅଉ ଧର ଆଳୁ ସିଝେଇକି ମଟର ଆଳୁ ସିଝେଇ ଦିଅଉ ତାପରେ ସେଉଠୁ ଖଟା ପାଣିର ସବୁ ତେନ୍ତୁଳି ଭିଜେଇ ଦଉ ଆମ୍ବୁଲ ତେନ୍ତୁଳି ଆଉ ତାଦେହେରେ ଜଲଜିିରା ସେଉଠୁ ଚକଡିକି ତାଦେହେରେ ଜଲଜିରା ପୋଦିନା ପତ୍ର ଧନିଆ ପତ୍ର ସବୁ ବାଟିକି ଦଉ ବିଟ ଲୁଣ ଏମିତି ସବୁ ଆଉ ଆଳୁ କସ ତାବି ସେମିତି ବାଦାମ ଛଡେଇକି ତାକୁ ଭାଜି ଦଉ। ଆଳୁ ଭରତାରେ ପିଆଜ ଗାଜର ଆଉ କଞ୍ଚା ଲଙ୍କା ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଏମିତି ଦେଇକି ଚକଟ ଦଉ। କିନ୍ତୁ ଆପଣ ଯଦି ଘରେ କରିବେ ତାହେଲେ ଏଇଟା ସୁଜି ଆଉ ଅଟାରେ ଚକଡ଼ିକି ଆପଣ
ହଁ।
ଘରେ ବି ଗୁପଚୁପ କରିବେ। ଆ କିନ୍ତୁ ଏମିତି କରୁଛୁ ଆମେ ବହୁତ ଥର ଚେଷ୍ଟା କଲୁ କିନ୍ତୁ ହେଲେ ନି ଆମର ବିଫଳ ହେଲା। ସେଇଟା ପୁରୀରେ ପରିଣତ ହେଇଗଲା। ସେ ଗୁପଚୁପ ଟୀ, ଆଚ୍ଛା ସେ ସେଥିପାଇଁ ଆମେ ଡରିକି ଆଉ କରୁନୁ ଆମେ କିଣି ଆଣୁଛୁ ଖୋଳ ଏମିତି ଆଣିକି ଘରେ ଛାଣି କି କେବଳ ଭର୍ତ୍ତା ଖଟା ପାଣି ତିଆରି କରିକି ଖାଉଛୁ ବହୁତ ଟେଷ୍ଟ। ଭଲ ଲାଗୁଛି ସ୍ଵାଦ ବଢିଆ ଆମେ କିଣିଲେ କଣ ଆମକୁ ବହୁତ କମ ମିଳୁଛି। ଦଶ ଟଙ୍କାରେ ଚାରିଟା ଏମିତି ଘରେ କଲେ ଆମେ ବହୁତ ଖାଉଛୁ ଅଧିକ ପରିମାଣ
ଆଛା ଆଉ ଆପଣ କେବେ ଚିଲିକା ବୁଲିବାକୁ ଯାଇଛନ୍ତି।
ହଁ ହଁ ମୁଁ ଯାଇଛି ଯେତେବେଳେ ମୁଁ ବିବାହ ବନ୍ଧନରେ ବାନ୍ଧି ହେଇନଥିଲି ମାନେ ଝିଅ ପିଲା ଥିଲି। ସେତେବେଳେ ଯାଇଥିଲି ସେତେବେଳେ ଯାଇ
ଆଉ ଚିଲିକାରେ ଆପଣ ହଁ କେମିତି ଠାକୁର ଦର୍ଶନ କଲେ କି କୋଉଥରେ ଗଲେ ଠାକୁରଙ୍କ ପାଖକୁ ସେ କିଛି କୁହନ୍ତି।
ସୁକାରେ ଗଲୁ ଚିଲିକାରେ ବହୁତ ଡର ଲାଗୁଥାଏ ଯେଉଁ ପାଣି କଳା ଘୁମର ପାଣିକି ମାନେ ଏତେ ଡର ଲାଗୁଥାଏ ମା କାଳିଜାଇଙ୍କୁ ଡାକି ଡାକି ଗଲୁ ସେଠୁ ସେପଟରେ ଯାଇ କାଳିଜାଇଙ୍କ ପାଖରେ ଗଲୁ ଯେତେବେଳେ କାଳି ଯାଇ ଜାଣିଛନ୍ତି ସେଠି କଳା ଶଙ୍ଖା ତାଙ୍କର ପୂଜା ହୁଏ କଳା ଶଙ୍ଖା ସେ ପିନ୍ଧନ୍ତି ଆଉ ବହୁତ ମାନେ ସେଠୁ ମାନେ ଯେମିତି ଲାଗିଲା ବହୁତ ମାନେ ଦେହ ଯେମିତି ସିରର୍ସିରି ହେଇଯାଉଥାଏ ମାନେ ମନେକଲେ ଚମତ୍କାର ଆଧ୍ୟାତ୍ମିକ ଯେମିତି ଲାଗୁଥିଲା ଏଠି ମାନେ ଆମେ ଶୁଣିଛୁ ନା ପଢିଛୁ କାଳି ଯାଇ ମା ଏମିତି ପାଣିରେ ବୁଡି ଯାଇଥିଲେ ଆଉ ସେ ସେଥିପାଇଁ ଆମକୁ ବହୁତ ମାନେ ସେଠି ଇଏ ଲାଗୁଥିଲା ହଁ ହଁ ପ ହେ କିି ମୋର ଆମେ ତ ସନ୍ଧ୍ୟା ସାଙ୍ଗେ ରହିନଥିଲୁ ଆମେ ସେ ଦିନରୁ ପଳେଇ ଆସିଲୁ ଖରାବେଲଟାରେ ସୁଧୁ ଯାଇଥିଲୁ ଦ୍ୱିପ୍ରହରରେ ସେଠୁ ସେଇ ଗୋ ଯୋଉ ନୌକାରେ ଗଲୁ ସେଠୁ ଯାଇକି ମାଆଙ୍କ ସେଠି ପୂଜା କଲୁ ସେଡୁ ପୂଜା କରି ତାଙ୍କର କଳା ଶଙ୍ଖା ଶଙ୍ଖା ଆମେ ନେଇକି ଆସିଥିଲୁ ତାଙ୍କର କଳା ଶଙ୍ଖା ଆମେ କେମିତି ନାଲି ଶଙ୍ଖା ପିନ୍ଧୁଛେ କିନ୍ତୁ ତାଙ୍କର କଳା ଶଙ୍ଖାରେ ଆଡୁ ପୂଜା କରିକି।
ମା କାଳିଯାଏ ସେଥିପାଇଁ କଳା ସଙ୍ଖା ଆଉ
ଏଥିପାଇଁ ବୋଧେ ମୁଁ ଭାବୁଛି କିନ୍ତୁ ମୁଁ ସଠିକ୍ କାରଣ ଜାଣିନାହିଁ କି କେବେ କାହାକୁ ପଚାରିନାହିଁ? ଯଦିଓ ତମେ କହୁଛ ଏଇଆ ହେଇଥିବ ଆଉ କାରଣ
ହୁଁ ଆଉ ଗୋଟେ କାଳିଜାଇଙ୍କର ଗୋଟେ ଷ୍ଟୋରି ଥିଲା ମୁଁ କହୁଛି। ମାନେ ସେ କେମିତି ସେଠି ସମୁଦ୍ର ମଝିରେ ଗୋଟେ ମନ୍ଦିର ସବୁ ମନ୍ଦିର ତ ଆ ମାନେ ଉ କୋଉଠି ମାନେ ଜଳ ଭାଗରେ ତିଆରି ହେଇଥାଏ ସ୍ଥଳ ଭାଗରେ ତିଆରି ହେଇଥାଏ। କାଳିଜାଇ ମନ୍ଦିର କଣ ପାଇଁ ଜଳ ମଝିରେ ତିଆରି ହେଇଥାଏ। ସମୁଦ୍ର ମଝିରେ ସେଇଟା ଟିକେ ମୁଁ କହୁଛି ଅ ଥରେ ଏ କାଳିଯାଇ ମାଆଙ୍କର ଅ ମାନେ ଆମେ ସବୁ ଦେଖିଛୁ ଟେଲିଭିଜନରେ ଯୋଉଟା ଦେଖିଛୁ ସେଇଗୁଟା କହୁଛି। ଥରେ କାଳିଜାଇ ମାଆଙ୍କର ବାହାଘର ହେଲା ସେ ତାଙ୍କ ବାପା ଶ ସାଙ୍ଗରେ ଡଙ୍ଗାରେ ବସି ଯାଉଥିଲେ ତାଙ୍କ ଶାଶୁ ଘରକୁ। ତାଙ୍କ ଶାଶୁଘର ଥିଲା ଉ ସମୁଦ୍ର ସେପଟେ ଥିଲା ତାଙ୍କ ଶାଶୁଘର। ତାପରେ ସେ ଯାଉଥିଲେ ଥରେ ସେତିକି ବେଳେ ମେଘ ପବନ ଜୋରରେ ଆସିଲା। ଅ ଡଙ୍ଗାଟି ଲୋଉଟି ପଡିଲା ସମୁଦ୍ର ମଝିରେ ଏ ତାଙ୍କ ବାପ ବାପା ବହୁତ ବ୍ୟସ୍ତ ହେଇଗଲେ ଏ କି ମୋ ଝିଅ କୁଆଡେ ଗଲାବୋଲି ଝୁଅ କିନ୍ତୁ ପାଣିରେ ବୁଡି ଯାଇଥିଲେ ତାପରେ ସେ କାଳିଯାଇ ମା ଯିଏ ପାଣିରେ ବୁଡି ଯାଇଥିଲେ ଉଁ ତାପରେ ବାପା ଆଉ ପାଇଲେନି ସେମିତି ଘରକୁ ଗଲେ। ତାପରେ ସେଇଠୁ ସେଇ ଦିନଠୁ ଉଁ ସେଇଠି ମା ପ୍ରତ୍ୟକ୍ଷ ଦେବି କାଳିଯାଇ ଏ ସେଇଠି ପୂଜା ପାଆନ୍ତି ସମୁଦ୍ରମଝିରେ। ଆ ଆଜିବି କହିଲେ ତାଙ୍କ କାହାଣୀ କହିଲେ ସରିବନି। ଚମକ ତାର ଆଉ ସେ ସେଇଠି ସେଥିପାଇଁ ସମୁଦ୍ର ମଝିରେ ତାଙ୍କ ମନ୍ଦିରଟି ସେଇଠି ସ୍ଥାପନ ହେଲା ସେଇଦିନ ଠାରୁ ଅ ଆମେ ସବୁ ଗଲାବେଳେ ଡଙ୍ଗାରେ ଯାଉ ସମୁଦ୍ର ପାରହେଇ।
ଆଜ୍ଞା ବହୁତ ବଢ଼ିଆ ଆପଣ ଯାହା ହଉ ଏତେ କିଛି ଜାଣିଛନ୍ତି। ଶୁଣିକି ବହୁତ ଖୁସି ଲାଗିଲା ଆପଣଙ୍କ କଥାଟି ଅନ୍ତରରୁ ମତେ ବହୁତ ଖୁସି ଅନୁଭବ ହଉଛି ଆପଣ ବହୁତ ବିଷୟରେ ଜାଣିଛନ୍ତି। ଆଚ୍ଛା ଆପଣଙ୍କୁ ବି ସ୍ଵାଗତମ। ଆଜ୍ଞା ମା କାଳଜାଇ ଆପଣଙ୍କୁ ସର୍ବଦା ଘଣ୍ଟ ଘୋଡେଇ ରଖ ରଖନ୍ତୁ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେଉ। ମନମାଞ୍ଚା
ଧନ୍ୟବାଦ ତାପରେ ଆମେ ଏବେ କଥା ହେବା ଦୀପାବଳି ବିଷୟରେ ଟିକେ କଥା ହବା।
ଆଚ୍ଛା ଆଚ୍ଛା ଆମର ତ ଦୀପାବଳିରେ ମୋ ଝିଅର ସେଇ ଏବେ ମୋ ଝିଅ ଠିକ୍ ଦୀପାବଳି ଦିନ ଜନ୍ମ ହେଇଛି। ଆଡୁ ଆମର ଦୀ ଦୀପାବଳିରେ ଆମେ ବହୁତ ସଜବାଜ ହଉ ସମସ୍ତେ ଆଉ ନିଜର ଚିତ୍ର ମାନେ କୁ ଉଠାଉ ଆମ ଚିତ୍ରଟାକୁ। ଆଉ ତାପରେ ଦୀପାବଳିରେ ଆମର ବଡ ବଡୁଆ ଆ ଆଚ୍ଛା ବଡ଼ ବଡୁଆ ଆମର ଡକା ହୁଅନ୍ତି। ଆଉ ଝିଅ ଜନ୍ମଦିନ ପାଇଁ ତ ଆମର ମାନେ ଯାହା ଥାଏ ଆମର ପରମ୍ପରା ଅଉ କ୍ଷୀରି ପିଠା ଆଉ ଏଇ ସବୁ ହୁଏ ଆଉ ଜେମ୍ ଏବେ ତ ଛୁଆମାନେ ଆମର ମାନେ କାଟୁଛନ୍ତି ଯୋଉ ଜିନିଷଟି ଛେନାପଡା ଆମର ଯାହାକୁ କୁହନ୍ତି। ସେ ଜିନିଷଟେ କାଟୁଛ। ଛନ୍ତି ଆଉ ତାପରେ ବହୁତ ଖାଇବାକୁ ବି ହୁଏ ସେଦିନ ଆମର ପୁରୀ ବୁ ପଆଳୁଛୁ ଛଙ୍କା ତରକାରୀ ଆମର ଓଡିଶାର ପ୍ର ସିଦ୍ଧ ପୁରୀ ଛଙ୍କା ତରକାରୀ ହୁଏ ଆଉ ପିଲାମାନେ ଖାଆନ୍ତି କ୍ଷୀରି ପିଠା ଆଉ ଆମର ବି ଭୋଗରେ ସବୁ କଣ କହିଲା ଚାଉଳ ମାନେ ପିଶା ହେଇକି ଦିଆ ହୁଏ ତାକୁ ଶିରିନି। ଭୋଗ କୁହନ୍ତି କଦଳୀ, ନଡ଼ିଆ, ଛେନା ବହୁତ ହୁଏ। ଆଉ ସେଇଟା ଡାକନ୍ତି କଣ ଯାଣିଛନ୍ତି? ଆମର ଡାକନ୍ତି ବଡ ବଡୁଆ ହୋ ଅନ୍ଧାରେ ରେ ଆସ ଆଲୁଅରେ ଯାଅ ବାଇଶ ପାହଁଚ ଗଡ ଗଡ, କଣ କହୁନାହାନ୍ତି ମୋର ମନ ନାହିଁ। ହଁ ଆଉ ବହୁତ ଦୀପାବଳି ଟା ଆମକୁ ବହୁତ ବଢିଆ ଲାଗେ। ଗେ ଆଉ ଛୁଆ ମାନେ ତ ବହୁତ ବାଣ ଫୁଟେଇକି ଯୋଉ ଖୁସି ଅନୁଭବ କରନ୍ତି। ମାନେ କୁହନ୍ତୁନି ସବୁ ପ୍ରକାର ବାଣ ମାନେ ହଁ
ଦୀପାବଳି ରେ ଗୋଟେ ଐତିହାସିକ କଥା ଅଛି ଯୋଉଟା ମୁଁ କହୁଛି ତାପରେ ଦୀପାବଳି ଦୀପାବଳି ହଉଛି ଗୋଟେ ଆଲୋକର ପର୍ବ। ଏଥିରେ ଆମେ ବାଣ ଫୁଟେଇଥାଉ ଦୀପ ଜଳେଇ ଥାଉ ସେ ଦୀପଟା କାହିଁକି ଜଳା ହୁଏ ଉଁ ହେଟା ମୁଁ କହୁଚି ଏ ସେ ଯେ ଐ ଐତିହାସିକ ପୁରାଣ ଅନୁଯାୟୀ ଶ୍ରୀ ରାମଚନ୍ଦ୍ର ଯେତେବେଳେ ଚଉଦ ବର୍ଷ ବଣକୁ ଯାଇଥିଲେ ରାବଣ କୁ ମାରିକି ରାବଣ କୁ ମାରିକି ଯୋଉ ଦିନ ଫେରିଥିଲେ ଏଁ ଅ ଅଯୋଧ୍ୟା ବାସୀ ମାନେ ତାଙ୍କୁ ସ୍ଵାଗତ କରିବା ପାଇଁ ଦି ଆଲୋକର ହଁ ଆଲୋକର କିଛି ବ୍ୟବସ୍ଥା କରିଥିଲେ ଦୀପ ଜଳେଇଥିଲେ ବାଣ ଫୁଟେଇଥିଲେ ରାମଚନ୍ଦ୍ରଙ୍କୁ ଉତ୍ସାହିତ କରିବା ପାଇଁ ମାନେ ସ୍ଵାଗତ କରିବା ପାଇଁ ସେଇଟା କରିଥିଲେ। ସେଇଦିନ ଠାରୁ ଆଁ ଆନେ ଓଡିଶାରେ ଏଁନ ଘରେ ଘରେ ଓଡିଶାର ଭାରତ ବର୍ଷରୁ ବି ଭାରତ ବାହାରେ ବି ଆମର ଅ ଯୋଉ ହେଲା ମାଲେସିଆ ଉଁ ଥାଇଲାଣ୍ଡ ଆଉ ହେଲା ଉଁ ଉଁ କଣ ମିଜ୍ରୋ ଯୋଉ ଦେଶ ଶ ଅଛି ସବୁ ଦେଶ ବାହାରେ ମାନଙ୍କରେ ବି ଦୀପାବଳି ଉଁ ପାଳନ କରାଯାଏ। ରାମଚନ୍ଦ୍ରଙ୍କ ପାଇଁ ଏଇଟା ସେଠୁ ତା ନାଁ ହେଲା ଦୀପାବଳି ଦୀପାବଳିରେ ଅଧିକ ବାଣ ଫୁଟେଇ ବାୟୁମଣ୍ଡଳ ଦୂଷିତ ହଉଛି ଅଧିକ ଗାଡି ଚାଲିକି ବି ବାୟୁମଣ୍ଡଳ ଦୂଷିତ ହଉଛି ସେଥିପାଇଁ ଦୀପାବଳି ରେ ଆମେ କମ ବାଣ ଫୁଟେଇବା ସମସ୍ତଙ୍କୁ ବି କହିବା କମ ବାଣ ଫୁଟେଇବାକୁ ଯୋଉଥିପାଇଁ କି ଧୂଆଁରେ ଆଉ ବାୟୁ ପ୍ରଦୂଷଣ ହବନି।
ଆଜ୍ଞା ବହୁତ ବଢିଆ ଆପଣଙ୍କ ଭିତରେ ଏତେ ସବୁ ଅଛି ଗୁଣ ବୋଲି ମୁଁ କେବେ ଜାଣିନ ଥିଲି ଆପଣ ବହୁତ ବିଷୟରେ ଜାଣିଛନ୍ତି ଶୁଣି ବହୁତ ଖୁସି ଲାଗୁଛି। ଆଉ ଆପଣଙ୍କ ସହିତ କଥା କଥା ହେଇକି ବି ମୋତେ ବହୁତ ଭଲ ଲାଗୁଛି ମୁଁ ଆପଣଙ୍କ ଠାରୁ କିଛି ନୂତନ ନୂତନ ବାର୍ତ୍ତା ସବୁ ଜାଣିପାରିବି ଶୁଣିପାରିବି କାହିଁକିନା ମୁଁ କିଛି ଜାଣିନି। ବହୁତ କମ୍ କିଛି ଜାଣିଛି ଆଉ ଆମର ଆପଣ ମ ତେ ଲାଗୁଛି ଆମର ଯୋଉ ସଂସ୍କୃତି ପରମ୍ପରା ପୌରାଣିକ ଆକୁ ବି ବହୁତ ଭଲରେ ସେ ଆପଣ ଜାଣିଥିବେ। ଆପଣ ଯଦି ଚାହିଁବେ ଆପଣଙ୍କ କାର୍ଯ୍ୟ ପୂରଣ କରିବା ପାଇଁ ଆପଣ ଏଇଥିରେ ମୋ ସହିତ କଥା ହେଇପାରିବେ ମୁଁ ଆପଣଙ୍କ ସହିତ କଥା ହେଇପାରିବି ଆମର ତ ଏବେ ମାନେ ସମୟ ହେଇ ଆସିଲାଣି। ସମାପ୍ତ କରିବାର ଆଉ ଆପଣ ଯେତେବେଳେ ଦେଖିବେ
ପୁରୁ ଗୋଟେ କହିଦିଅନ୍ତୁ କି ଦହିବରା କେମିତି ପ୍ରସ୍ତୁତ କରାଯାଏ।
ଆଚ୍ଛା ଆଚ୍ଛା ଦହିବରାଟା ଆମେ ଆଉଥରେ କଥା ହେବା କାହିଁକିନା ଆମର ସମୟଟି ହେଇଗଲାଣି।
ଆମର କଟକ ପ୍ରସିଦ୍ଧ ଟା ହଉଛି ଦହିବରା ପାଇଁ। ସବୁ ଲୋକମାନୋନ ଦହିବରା ଖାଇବାକୁ ଭଲ ପାଆନ୍ତି ହଁ।
ଆଚ୍ଛା ଆମର ତ ଏଇଥିରେ ସମୟ ଆଗ୍ ଜ୍ଞା ଆଜ୍ଞା ଆଉ ଏଥରକ ମୁଁ ସମାପ୍ତ କରୁଚି।
ହଁ।